ହଁ ମନଜ ରାଉତ୍ କୁହ?
ଆ ଆପଣଙ୍କ ଦେହ ପାହା କେମିତି ଅଛି ଏବେ?
ହଁ ଦେହ ପା ମୋର ଭଲ ଅଛି। କଣ କେମିତି ଲଗେଇଦେଲେ କଲ୍ ଟା?
ଆଜି ତ ପ୍ରାୟ ତମ କଥା ବହୁତ ମନେ ପଡିବାରୁ ଆଜି କଲ୍ ଟି ଲଗେଇଲି ଆପଣଙ୍କୁ। ଆଉ ଆପଣଙ୍କ ଯୋଉ ଆମର ପ୍ରାୟତଃ ଯୋଉ ଅଛି ଏ ଯୋଉ କପି, ଯୋଉ ଗୋରଖନାଥ ପ୍ରାୟ ଏ ପାଖା ପାଖରେ ମା ବିରଜା, ମା ସାରଳା ଏସବୁ ଜାଗାକୁ ଆପଣ ଯାଇଛନ୍ତି ନା ନାଇଁ ଟିକେ କହିବେ?
ହଁ ମୁଁ ଏଇ ଜାଗାକୁ ଯାଇଛି। ହଁ ଥରେ ଆମେ ଯାଇଥିଲୁ ଏଠିକି, ଯୋଉଟା କହିଲେନି ସାରଳା ସାରଳା ଆମେ ଥରେ ଯାଇଥିଲୁ, ସବୁ ଭାଇ ବୋହୁ ହାରିକା ମିଶିକି ଯାଇ ଥିଲୁ। ଭାଇ ଆଉ ଜଣେ ବନ୍ଧୁ ଘର ଜଣେ ଆଇଥିଲେ, ଏମିତି ଛଅ, ସାତ, ଆଠ, ଜଣ ଖଣ୍ଡେ ଯାଇଥିଲୁ। ସାରଳା ଗଲୁ ବୁଲିକି ଆସିଲୁ। ଉଁ ଯାଇଥିଲୁ କଣ ଗୋଟେ କି ପର୍ବ ଥିଲା ଆମର, ସେ ପର୍ବରେ ଯାଇଥିଲୁ। ଯାଇଁକି ବୁଲାବୁଲି କରିକି ଗଲୁ ଘରୁ ବାହାରିଲୁ ସବୁ ବାଇକ୍ ନେଇ ଯାଇଥିଲୁ। ଗୋଟେ ବାଇକ୍ ରେ ଦି ଦି ଜଣ ଲେଖାଁ ଯାଇଥିଲୁ। ଗଲୁ ଘରୁ ଟିକେ କଣ ଖାଇ ଦେଇେକି ଯାଇଥିଲୁ। ଗଲୁ ବୁଲାବୁଲି କଲୁ। କରିକି ହେଟୁ
ଆମେ ବି ପ୍ରାୟ ଚାରିରୁ ପାଞ୍ଚ ଜଣ ସାଙ୍ଗ ମିଶିକି ଯାଇଥିଲୁ। ସେଠି ପ୍ରାୟତଃ ଗୋରଖନାଥ ଠାକୁର ଦେଖିଲୁ। ସେଠି ଠାକୁର ଦେଖି ଦେଖି ସାରିବା ପରେ, ପ୍ରାୟତଃ ସବୁ ପିଲାଙ୍କର ଶହେ ଶହେ ଲେଖାଏ ଟୋକନ କାଟିକି ଆମେ ପ୍ରାୟତଃ, ସେ ଟିକାର, ଅନ୍ନ ପ୍ରସାଦ ଖାଇଲୁ। ଅନ୍ନ ଖାଇସାରିବା ପରେ, ସାରଳା ମାଙ୍କ କତି ଗୀ, ଗଲୁ ସାରଳା ପାଖରେ ଯାଇଙ୍କି, ସେଠାରେ ବୋହୁତ ଭଲ ଭଲ ଜାଗା ବି ମଧ୍ୟ ଥିଲା। ସେଠି ବୋହୁତ ମାନସିକ ବି ପୂୁରଣ ହଉଥିଲା। ସେଠି ମୁଁ ପ୍ରାୟତଃ ସେଠି ବି ଠାକୁରାଣୀ କିି ଦେଖା କଲି। ସେଠି ଦେଖି ଦେଖା କରି ସାରିବା ପରେ ପ୍ରାୟତଃ ବୋହୁତ ଗାଁ ଗଳି ଦେଇକି ଆମେ ଆସିଲୁ। ସେ ଯୋଉ ଗାଁ ଗଳି ଦେଇକି ଆପଣ ଆସିଲେ ତା ଭିତରେ ଆପଣ କିଛିଟା ଜିନିଷ ଆପଣଙ୍କ ସହିତ ଘଟିଥିବ? ସେ ସବୁ ବିଷୟରେ ଟିକେ କହିବେ?
ଗାଁ ଗହଳି ତ ଯେତେବେଳେ ଆମେ ତ ଫାଷ୍ଟ କଣ ଯେତେବେଳେ ଆସିଲୁ ଆସିଲା ବେଳେ ଆମେ କଣ ମୋବାଇଲ ରେ ଏ ଦେଖିକି ଦେଖି ବାଟ ଦେଖି ଆମେ ଠିକ୍ ସେ ଆସିଲା ବେଳେ ସେ ଠିକ୍ ବାଟରେ ଆସିଲୁନୁ। ମୋବାଇଲରେ ଯୋଉଟା ଅଳ୍ପ ବାଟ ହବ ଘରକୁ ସେ ବାଟ ଦେଇ ଆସିଲୁ ବୁଝିଲେ ତ ସେଇଟା ଅଳ୍ ପ ବାଟ ଯୋଉଟା ହବ ସେଇଟା ଦେଖେଇଲା ହେଇ ପ ସେମିତି ଦେଇ ଆସିଲା ପରେ ସିଏ ଗୋଟେ ଗାଁ ଭିତରେ ଆମକୁ ପୁରେଇ ଦେଲା ସେ ଗାଁ ଭିତର ଭିତର ଦେଇକି ଆସିବାକୁ ପଇଲା। ସେ ଗାଁ ଭିତରେ ଜଣେ ଏ ସାନ ଭାଇଟା ଚଲାଉଥିଲା ମୁଁ ଦେଖୁଥିଲି ବାଟ। ସିଏ ସେଠି ଆମ ଗୋଟେ ଅ ଆସିଲା ଭିତରେ ଗୋଟେ ପିଇ-ଇସୀ ଘର ହବ ପିଇସୀ ଘର ଦିଦି ଘର ହବ ସେ ଦିଦି ଘର ସେ ବାଟରେ ପଡିଲା। ସେଠୁ-ଉ-ଉ-ଉ ଉ ତାଙ୍କ ଘର ଆଗରେ ଯାଇ ଆମେ ଆମେ ଜାଣିପାରିଲୁନୁ ଆମେ ଏ ବାଟରେ ଆଇଛୁ ବୋଲି। ତାପରେ ସେଠୁ ଫୁଣି କଟେଇକି ଆସିକି ଘରକୁ ଆସିଲୁ ଆଉ ଏମତି ସବୁ ଦେଲା ଯାଇଥିଲୁ ମଜା ଲାଗିଲା ଯୋଉ ସାରଳା କଥା କହିଲ ଗୋରେଖନାଥ ତ ଦେଖା କଲୁ, ଗୋରେଖନାଥ ଦେଖା କଲା ପରେ ଆମେ ଯାଇଥିଲୁ ସାରଳା। ସାରଳା ଗଲେ ସେଠି ଦର୍ଶନ କଲୁ ସେଠି ବି ଲୋକଙ୍କର ସବୁ ଚୁଟି ଫୁଟି ପଡେ ଯାହାର ଯାହା ମାନସିକ ଥିବ ସବୁ ହୁଏ ମୁଁ ବି ଦେଖିଛି ଆଉ ଗଲାବେଳେ ପହଡ ପଡିଥିଲା ପହଡ ପଡି ଲା ପହଡ଼ ପଡିଲା ପରେ ତାପରେ ସାଙ୍ଗେ ସାଙ୍ଗେ ଖୋଲିଲା ତାପରେ ଆମେ ଦର୍ଶନ କଲୁ ଆଇଲୁ ଆଉ।
ପ୍ରାୟତଃ ମୋର ମନ ଅଛି ତମେ ଆସିବା ପରେ ପ୍ରାୟତଃ ଜୟପୁର-ଉ-ଉ-ଉ ସ୍ଥିତ ଜାଗାରୁ ମତେ ବି ପ୍ରାୟ ଆପଣଙ୍କ ଗାଡିରେ ନେଲେ ତାପରେ ଆମେ ସମସ୍ତେ ମିଶିକି ଗଲେ ଛତିଆ ବଟ। ଛତିଆବଟ ଯାଇକି ଛତିଆବଟ ପ ପରେ ଗୋଟିଏ ପର୍ବତ ଅଛି ସେଠାକାର କଣ ନୀଳହଂସପୁର ସେ ଜାଗାକୁ ମଧ୍ୟ ଗଲେ ପାଞ୍ଚରୁ ଛଅ ଜଣ ମିଶିକି। ସେ ଜାଗାରେ ବହୁତ ମାତ୍ରାରେ ପାହାଡ ଏରିଆ ବି ଅଛି। ଏବଂ ଅମରାବତୀ ବୋଲି ଗୋଟିଏ ଜାଗା ଅଛି ସେଠାକୁ ବି ମଧ୍ୟ ଗଲେ। ଏ-ଏ-ଏ ସେ ସବୁ ଜାଗା ବୁଲିିବାଲି ସାରିବା ପରେ ପ୍ରାୟତଃ ଆମ ଘରରୁ ପନ୍ଦର କିଲୋମିଟର ପାଖାପାଖି ଗୋଟିଏ ନୂଆ ଠାକୁର ହେଇଛନ୍ତି ଯାହାକୁ କି ମିନି କେଦାରନାଥ ବୋଲି କହୁଛନ୍ତି ସେ ଜେଗାକୁ ବି ମଧ୍ୟ ଗଲେ ସେ ସେତେବେଳେ ସେ ଜାଗା ବହୁତ ମାତ୍ରାରେ ଭାଇରାଲ ବି ମଧ୍ୟ ଥିଲା ଆଉ ଏସବୁ ଆଉ କଥା ଆପଣଙ୍କର ମନେ ଅଛି ନା ନାଇଁ?
ହଁ ହଁ ମୋର ମନେ ଅଛି ଆଉ ସେତେବେଳେ ବି ନା କହିଲେ ସେତେବେଳେ ନୂଆ ନୂଆ ସେଇଟା ହେଇଥିଲା ଯୋଉ ମିନି କେଦାରନାଥ ସେଥିଲାଗି ବହୁତୁ ମାନେ ଏଇ ଯୋଉ ସୋସିଆଲ ମିଡିଆରେ ବହୁତ ବହୁତ ଭାଇରାଲ ଥିଲା ସେଇଟା ତ ମୁଁ ଦେଖିଛି। ସେଇଟା ଆମେ ତ ଗଲେ ଯେତେବେଳେ ମନେ ଅଛି ମୋର ବହୁତ ଭିଡ ଥିଲା। ବାଇକ୍ ଟୋଟାଲ ଯାଉନଥାଏ ଏତେ ଜାମ୍ ଥିଲେ ବଡ ଗାଡି, ବାଇକ୍। ସେତେବେଳେ ତ ବହୁ ଜାମ୍ ଥିଲା।
ମୋର ବି ମନେ ଅଛି ପ୍ରାୟତଃ ଦୁଇ କିଲୋମିଟର ପଛରେ ଆମେ ବାଇ କ୍ ରଖିଲେ ବାଇକ୍ ରଖିବା ସାରେ-ଏ-ଏ-ଏ ସାରିବା ପରେ ପ୍ରାୟତଃ ପାଞ୍ଚରୁ ଛଅ ଜଣ ବିଲ ପଟେ ଚାଲି ଚାଲି ଯିବା ମଧ୍ୟରେ ପ୍ରାୟତଃ ଦୁଇ ଗୋଟି ସାପ ବି ମଧ୍ୟ ଦେଖି ଥିଲୁ ଏବଂ ବହୁତ ଲୋକଙ୍କର ଚପଲ ଛିଡି ଯାଇଥିଲା ଯେପରିକି ବୁଟ୍ ବି ମଧ୍ୟ ପଡିଥିଲା ଗୋଟେ ଖଣ୍ଡେ ବୁଟ ଥିଲା ଖଣ୍ଡେ ନଥିଲା ଏଇ ସବୁ ଜିନିଷ ଆପଣ ସେ ଯେ କି ଆଉ କେତେଥର ବୁଲିଆକୁ ଗଲେଣି ସେ ସବୁ ଜଗା?
ନାଇଁ ସେଇଟା ତ ମୋର ଲାଷ୍ଟ ଟାଇମ ଥିଲା ମୁଁ ତ ଆଉ ତାପରେ କେବେ ବି ଯାଇନି ସେଠିକି। କାହିଁକି ନା ଏତେ ବି ମାନେ ସେ ହା ମାନେ ବହୁତୁ ସୁ ସୋସିଆଲ ମିଡିଆ ଭାଇରାଲ ହେଇଥିଲା ବୋଲି ତ ଯିବା କଥା ନହେଲେ ନାଇଁ ଏମିତି କିଛି ନୁହଁ ଯେ ଭିଜିଟିଙ୍ଗ ପ୍ଳେସ୍ ଟା ସେ ମାନେ ଏତେ ବି ଆମେ ସେଠିକି ଯିବାଟା ମତେ କାଇହିଁ ଏତେ ଇଏ ଲାଗେ ଖାଲି ମନ୍ଦିର ଟା ବୋଲି ଗୋଟେ-ଏ-ଏ-ଏ ମ ନ୍ଦିର ବୋଲି ସେଥିଲାଗି ଯିବା କଥା ନହେଲେ ନାଇଁ ଆମ ତ ସେଇ ଥରେ ହିଁ ଯାଇଥିଲ ଲାଷ୍ଟ ଟାଇମ୍ ଆଉ ତ କେବେ ଯାଇନି ତମେ କେବେ ଯାଇଛ ତାପରେ?
ମୁଁ ତାପରେ ବି ମୋ ସାଙ୍ଗ ମାନଙ୍କ ସହିତ ଦୁଇରୁ ତିନି ଥର ଯାଇଛି। ଆଉ ଗୋଟଏ କ୍ୟାମେରା ବି ମଧ୍ୟ ନେଇକି ଯାଇଥିଲୁ ସେଇ କ୍ୟାମେରା ବହୁତ ଭଲ ଭଲ ଫଟ୍ ଫଟ ଉଠାଇଲୁ ଉଠେଇଲା ପରେ ସେଠିକାରେ ବହୁତ ଭଲ ଭଲ ଗାଁ ଅଛି ଯେପରି କପାସ ଟିକିଲି ଠେଁଗଡ଼। ଏଇ ସବୁ ଜେଗାରେ ବହୁତ ଭଲ ଭଲ ଜଙ୍ଗଲ ଏରିଆ ର ରାସ୍ତା ଅଛି। ସେ ଜେଗାରେ ଭହୁତ କ୍ୟାମେରାରେ ଭହୁତ ଭଲ ଫଟ ଆସେ ଏବଂ ସାଙ୍ଗସା ଥି ମାନେ ଭିଡ଼ିଓ ବି ମଧ୍ୟ କଲେ ଆପଣ ଯେ ଆପଣ କେବେ ଯାଇଛନ୍ତି କି ଆମର ଯେପରିକି। ମୋର ତ ପ୍ରାୟ ମନ ପଡୁଛି ଦୁଇ ବର୍ଷ ତଳର କଥା। ପ୍ରାୟତଃ ଯେପରିକି ଆମେ ଛଅ ଜଣ ମିଶିକି ଯାଇଥିଲୁ ଧବଳେଶ୍ଵର। ଯେପରି ମଙ୍ଗୁଳିରୁୁ ପ୍ରାୟତଃ କୋଡିଏ ରୁ ତିରିଶି କୋଡିଏରୁୁ ପଚିଶି କିଲୋମିଟର ଭିତରକୁ। ଧୋବେଳେଶ୍ଵର ରେ ଆପଣ ଯେପରିକି ବହୁତ ବଡ ନଈ ଏକ ଦେଖିଲେ ସେ ନଈରେ ବହୁତ ମାତ୍ରାରେ ସୁଅ ବି ମଧ୍ୟ ବହୁଥିଲା। ଆଉ ଏସବୁ ଜିନିଷ ଦେଖିଲେ ଝୁଲା ପୋଲରେ ବି ମଧ୍ୟ ଫଟ ଉଠାଇଲେ ସେସବୁ ବିଷୟରେ ଆପଣଙ୍କର ମନେ ଅଛି ନାଁ ନାଇଁ।
ହଁ ସେ ବିଷୟରେ ତ ମନେ ଅଛି ସେଇଟା ତ ମୁଁ ଯାଇଥିଲି ଆପଣଙ୍କ ମାନଙ୍କ ସହିତ ବି ଯାଇଥିଲି। ସେଥରକ ତ ଆମେ ଯାଇଥିଲେ ସବୁ ବାଇକ ରେ ଆଉ ଜଣେ ଭାଇ ବି ଆମର ଥିଲେ ଯିଏ ଏବେ ହଇଦ୍ରାବାଦରେ ଜବ୍ କରୁଛନ୍ତି ସିଏବି ଆମସହିତ ସେତେବେଳେ ଯାଇଥିଲେ ମୋର ମନେ ପଡୁଛି। ଆମେ ସବୁ ଯାଇଥିଲେ ସେତେବେଳେ ତ ଯାଇଥିଲେ ତାପରେ ବି ପୁଣି ଆସିକି ମୁଁ ତା ପୂର୍ବରୁ ବି ବହୁତ ଥର ମୁଁ ଯାଇଛି ମୋର କେତେ ଥର ଯାଇଚି ଆମ ଫ୍ୟାମିଲି ଥରେ ଯାଇଛନ୍ତି ସେଠିକି। ମୁଁ ଫ୍ୟାମିଲି ସହିତ ରେ ଦିଥର କି ତିନି ଥର ଯାଇଛି। ଆଉ ଏକାଟିଆ ବାଇକ ନେଇ ଥରେ କି ଦିଥର ଯାଇଛି ତମ ସହିତ ବି ଯାଇଛି ସବୁ ମିଶିକି ଏମିତି ବହୁତ ଥର ମୋର ହେଇଗଲାଣି ଆଉ ଝୁଲା ପୋଲରେ ମୁଁ ତଥାପି ଦିଥର ତିନିଥର ଉଠିଛି। ସେତେବେଳେ ତ ଝୁଲା ପୋଲଟା ପୁଣି ଆମେ ଯେତେବେଳେ ଯାଇଥିଲେ ହେତେବେଳେ ବାଇକ୍ ହେପଟେ ଛାଡୁନଥିଲେ। କିନ୍ତୁ ପୁରୁଣା ବେଳେ ଯେତେବେଳେ ମୁଁ ପୂର୍ବରୁ ଯାଇଥିଲି ସେତେବେଳେ ବାଇକ୍ ଫାଇକ୍ ବି ସେକର ସାଇଡ ରେ ଯାଏ। ଛାଡ଼ନ୍ତି ବାଇକ୍ ଏବେ ତ କଣ ବାଇକ୍ ଟା ବି ସେକରେ ଛାଡୁନାହାଁନ୍ତି। ନନାଁ ପୁରୁଣା ବେଳେ ଯେତେବେଳେ ଯାଇଥିଲି ସେତବେଳେ ବାଇକ ବି ସେପଟେ ଛାଡ଼ନ୍ତି ଝୁଲାପୋଲ ବାଟେ ବାଇକ ଯାଏ। ଲୋକ ବି ବହୁତ ବହୁତ ଚାଲିକି ଯାଆନ୍ତି ତ ସିଏ ପୁରା ଅଲଗା ପ୍ରକାର ଲାଗେ ଝୁଲାପୋଲ ଟା। ଯେତବେଳେ ବହୁତ ଲୋକ ଥିବେ ନା ଝୁଲା ପୋଲରେ ତ ପୁରା ଦେଖିଥିବେ ଝୁଲା ପୋଲଟା କେମିତି ପୁରା ଦୋହଲି ଥାଏ ମଜା ଲାଗିଯାଏ।
ପ୍ରାୟତଃ ମୋର ମନ ଅଛି ସେ ସବୁ ଯେଗାରୁ ଆସିବା ପରେ। ପ୍ରାୟତଃ ଆମର ସଂ ରାତି ରାତ୍ରି ସମୟ ହେଇଗଲା ପାଖାପାଖି ରାତି ଆଠଟା ହେଇଗଲା ରାତି ଆ ଠେଟା ହେବା ପରେ ପରେ ଆମେ ପ୍ରାୟତଃ ମୁଙ୍ଗୁଳିରୁୁ ଆସିବା ପରେ ବହୁତ ତ ମାତ୍ରାରେ ଦୁଇ ସାଇଡ ରେ ଭଲ ଭଲ ହୋଟେଲ ବି ମଧ୍ୟ ଥିଲା। ଗୋଟିଏ ହୋଟେଲ ଆମର ଯେକି ପଇଁଚୁଆ ସ୍ଥିତ ପାଖେରେ ଥିଲା। ସେ ହୋଟେଲରେ ପ୍ରାୟତଃ ଆମେ ଭାତ, ଡାଲି ଚିପ୍ସ ଯେପରିକି ଛତୁ, ଘାଣ୍ଟ, ପନିର ଏଇ ସବୁ ଜିନିଷ ଖାଇଲେ ଆପଣଙ୍କର ସେ ଯେଉଁ ସବୁ ଜିନିଷର ସ୍ୱାଦ କିପରି ଥିଲା?
ହଁ ଜିନିଷ ତ ଠିକ ଥିଲା କିନ୍ତୁ ପ୍ରଥମ କଥା ହଉଛି ଆମେ ଏତେ ଥିଲେ ମତେ ଯେତିକି ମନେ ଅଛି ଆମେ ଏତେ ଯେ ଭୋକ ଥିଲା ଯେ ଆମର ତ ସେ ଯେମିତିଆ ବି ଟେଷ୍ଟ ସେଇଟା ଆମେ ଖାଇଦେଲେ ଟେଷ୍ଟ ଭଲ ଲାଗିଲା କାହିଁକିନା ପେଟରେ ଭୋକ ଥିଲା। ପେଟରେ ଭୋକ ଥିଲା ତ ସେ ଯେମିତିଆ ବି ଟେଷ୍ଟ ହଉ ଛତୁ ଯେମିତିଆ ହଉ ଛତୁର ଗୋଟେ ବେସର ଟାଇପ ର କରିଥିଲେ। ତ ଯେମିତିଆ ବି ଟେଷ୍ଟ ହଉ ଆମେ ଖାଇଦେଲେ। ଆଉ ଗୋଟେ କଥା କେହି ତ ଲାଷ୍ଟ ବେଳକୁ ଆମେ ଯୋଉ ଯାଇଥିଲେ ଦୁଇ ଚାରି ଛଅ ଜଣ ଯାଇଥିଲେ। ସରି ଆଠ ଜଣ ଯାଇଥିଲେ ସମସ୍ତଙ୍କ ପ୍ଲେଟ ରେ ସେ ସବୁ କାହାର ବି ପ୍ଲେଟ ରେ କିଛି ବି ନଥିଲା ସବୁ ପୋଛିକି ସାରି ଦେଇଥିଲେ। ପୁରା କିଛି ନଥିବା ପୁରାଟ କ୍ଲିନ କରିଦେଇଥିଲେ। ତ ତାପରେ ବି ପେମେଣ୍ଟ ଟା ବି ମୁଁ କଲି ମତେ ଲାଗୁଛି।
ପ୍ରାୟତଃ ହଜାରରୁ ଉର୍ଦ୍ଧ ବି ମଧ୍ୟ ସେ ଯୋଉ ପେମେଣ୍ଟର ଆପଣ ପଇସା ଦେଇଥିଲେ ସେ ତ ପ୍ରାୟ ହଜାରରୁ ଅଧିକ ବି ମଧ୍ୟ ଥିଲା ଆଉ ଏଇ ମୁଁ ବି ମୋର ବି ମନ ଅଛି ତାପରେ ଆମେ ଆସିଲେ ଛତିଆଶ ସ୍ଥିତ ଛତିଆ ସ୍ଥିତରେ ବି ପିଲାମାନେ ବହୁତ ମାତ୍ରରେ କହିଲେ କିଏ କହିଲେ କି ମୁଁ ଆଇସ୍କ୍ରିମ ଖାଇବି କିଏ କହିଲେ ମୁ ଗୁପଚୁପି ବି ଖାଇବି ଏସବୁ ଜିନିଷ ଖାଇ ସାରିବା ପରେ ସେଠି ବି ମଧ୍ୟ ବହୁତ କିଛି ପଇସା ବି ଖର୍ଚ୍ଚ ହେଇଥିଲା ତାପରେ ପରେ ଆମେ ବା ଟେରେ ଆପଣଙ୍କ ଗାଡି ତ ସବୁ ପିଲାଙ୍କର ଗାଡି ଆଗରେ ଆସି ସାରିବା ପରେମ ପ୍ରାୟତଃ ଦୁଇ ଦୁଇ ସାଙ୍ଗ ଆଉ ମୁଁ ବି ଗାଡି ଚଲାଉଥିଲି। ଆଉ ଇ ପାଖାପାଖି ଜୟପୁର ଏରିଆ ରେ ମୁଁ ଆଗରେ ବହୁତ ତ ବଡ ଗାଡିଟି ଫଶି-ଫଶିଗଲା ସେଥି ମଧ୍ୟ ରେ ମୁଁ ସେ ବଡ ଗାଡିରେ ପିଟି ବି ମଧ୍ୟ ଦେଇଥାନ୍ତି ଟିକେ ଟିକେରେ ବଞ୍ଚିଗଲି। ସେ ସମ ସମୟରେ ମୋର ବହୁତ ଦିନ ଖରାପ ଚାଲିଥିଲା। ଆ ଆପଣଙ୍କର ସେ ସମୟରେ ସବୁ ଦିନ କେମିତି କ'ଣ କଟୁଥିଲା ଟିକେ କହିବେ?
ସେ ସମୟରେ ମୋର ତ ସବୁବେଳେ ସେ ସମୟରେ ଠିକ ଚାଲିଥିଲା ଦିନ ମୋର ତ ଏମିତି କିଛି ପ୍ରୋବ୍ଲେମ ହେଇନଥିଲା ଆଉ ତମ ଆ-ଆଗରେ ଯୋଉ ଗାଡି ଟା ପସିଥିଲା କି ଗାଡ଼ିଟା ବସିଥିଲା।
ସେ ତ ବହୁତବା ବଡ ଗାଡି ଯେପରି ଟ୍ରକ ଏଇ ଗାଡି ଟି ବହୁତ ଟର୍ନିଂ ମାରୁଥିଲା ମୁଁ ତ ବହୁତ ସ୍ପିଡ ରେ ସଆଡୁ ଆସି ଥିଲି ବହୁତ ଜୋରରେ ଆସୁଥିଲି ଜୋରରେ ଆସିବା ମଧ୍ୟରେ ସେ ଗାଡିଟି ମୁଁ ବ୍ରେକ୍ ନ ମାରିଥିଲେ ପ୍ରାୟତଃ ସେ ଗାଡି ଧରେ ବହୁତ ଜୋର ନେଇକି ଧକ୍କା ବି କରିଦେଇଥାନ୍ତି। ସେ ସମୟରେ ମତେ ବହୁତ ଲୋକ ପାଖ ଆଖ ଲୋକ ଆସିଲେ। ମତେ ବହୁତ ଗାଳି ବି ମଧ୍ୟ କଲେ। ଗାଳି କରିବାରୁ ମୁଁ ବହୁତ ମନ ଦୁଃଖରେ ସେ ଜାଗାରୁ ଆସିଲି ମୋର ବି ସାଙ୍ଗମାନେ ମ ତେ ବୁଝାଇଲେ କି ଯାହା ହେଲା ହେଲା ଏସବୁ ଜାଗାରୁ ପ୍ରାୟତଃ ସେଠୁ ଘରକୁ ଆସିବାକୁ ପ୍ରାୟତଃ ମୋତେ ଦଶ କୋଡିଏ ରୁ ତିରିଶ ମିନିଟ୍ ବି ଲାଗିଗଲା ତାପରେ ପରେ।
ବୁଝୁଛି କିନ୍ତୁ ସେଇଟା ବି ଠିକ କଥା ଯେତେବେଳେ ଯେତେବେଳେ ତମେ ଗାଡି ଟା ଚଲଉଥିବ ସେତେବେଳେ ତମେ ଦେଖିକି ଚଲେଇବା ଦରକାର ନା ବୁଝୁଛ ନା ନାଇଁ। ଯେତେବେଳେ ଗାଡି ଟା ଚଲାଉଥିବ ଆଗରେ ଗାଡି ଟା କେମିତି ଅଛି ତମେ ତମ ହିସାବରେ ଚଲେଇବା ଦରକାର ଏମିତି ତ ସ୍ପିଡ ରେ ବେଶୀ ନେଲେ ମାନେ ପ୍ରୋବ୍ଲେମ୍ ହିଁ ହବ ବୁଝିପାରୁଛ ନା ପ୍ରୋବ୍ଲେମ ହବ କ'ଣ ମାନେ ଏଇ ଗାଡି ରେ ଯେମିତି ଧକ୍କା ହେଇଥାନ୍ତା ତମେ ତମର ତ କିଛି ହେଇଥାନ୍ତା କ୍ଷତି ହେଇଥାନ୍ତା ତମ ଯୋଉ ତମ ସାଙ୍ଗ ମାନଙ୍କର ବି କ୍ଷତି ହେଇଥାନ୍ତା କାହିଁକିନା ସିଏ ବି ତ ସେଥିରେ ବସିଛନ୍ତି ନା। ବୁଝିପାରୁଛ ତାଙ୍କର ବି କ୍ଷତି ହେଇଥାନ୍ତା ତମର ବି ବହୁତ କିଛି କ୍ଷତି ହେଇଥାନ୍ତା ତ ସେଇଥିଲାଗି ଦେଖିବ ଯେତେବେଳେ ଏମିତି ବଡ ଗାଡି କେତେବେଳେ ପାଖରେ ଥିବ କୋଉଠି ଥିବ ଟିକେ ଆରାମ ସେ ମେ ଯେତେ ତମ କଣ୍ଟ୍ରୋଲ ସ୍ପିଡ ରେ ଚଲେଇବ ଯେମିତି କି ଗାଡି କିଛି ନହବ କି ବାଡେଇ ନହବ କି ଚିବ ସେମିତି ଟାଇପ ର
ନା ପାଗ କେମିତି ଅଛି ତମ ସିଆଡା?
ଆମ ୟଆଡେ ତ ବହୁତ ଭଲ ପାଗ ଦେଇ ଛି ବହୁତ ଭଲ ପାଗ ଦେବାରୁ ବହୁତ ଗରମ ବି ମଧ୍ୟ ହଉଛି ପ୍ରାୟତଃ ଏବେ ଆସି ଆସିଲାଣି ବହୁତ ଜୋର ସେ ଆମର ଦୁଇ ସାଇଡ ରୁ ବର୍ଷା ବି ମଧ୍ୟ ବହୁତ ଜୋରରେ ଆସିଲାଣି ଆଉ ଆପଣଙ୍କ ଏରିଆରେ କେମିତି କ'ଣ ପାଗ ଦେଇଛନ୍ତି?
ଆମ ଏଇଠି ତ ମୁଁ ବସିଛି ଗୋଟେ ଜାଗାରେ ଗୋଟେ ଗଛ ତଳେ ବସିଛି ଏବେ କଲ୍ କରିଛି ତମକୁ ଗଛ ତଳେ ବସିଛି ଭଲ ପବନ ବାଜୁଛି ସୁଲସୁଲ ପବନ ବାଜୁଛି ଥଣ୍ଡା ଲାଗୁଛି। ଖରା ତ ଅଛି ଖରା ଅଛି କିନ୍ତୁ ଦେଖ ଖରା ଥିଲେ ବି କିଛି ପ୍ରୋବ୍ଲେମ ନାହିଁ ବଡ ଗଛ ଅଛି ମାନେ ତମର କିଛି ପ୍ରୋବ୍ଲେମ ହବନି କାହିଁକି ନା ପବନ ଟା ସୁଲସୁଲିଆ ପବନ ଟା ବାଜିବ। ଗାଁ ରେ ଆମେ ରହୁଛୁ ନା ମେନଲି। ତ ଗାଁ ରେ ରହିଲା ବେଳେ କିଛି ମାନେ ସେମିତି ତମକୁ ଦୃ କିଛି ପ୍ରୋବ୍ଲେମ ହବନି କାହିଁକି ନା ପବନ ଟା ବାଜିବ। ସୁଲସୁଲିଆ ଭଲ ଲାଗିବ ତ ସେମିତି ତମେ ବି କୋଉଠି ଗାଁ ରେ ନା କୋଉଠି ବାହାରେ ରହୁଛ?
ମୁଁ ପ୍ରାୟତଃ ଗାଁରେ ବି ଏବେ ଅଛି ପ୍ରାୟତଃ ସହରରୁ ପ୍ରାୟତଃ ତିନିରୁ ଚାରି ଦିନ ହବ ଗାଁକୁ ଆସିଛି। ଏବେ ଗାଁ ପିଲାମାନଙ୍କ ସହିତ ବି ବୁଲାବୁଲି କରୁଛି। ଏବଂ ଏବେ ତ ବହୁତ ମାତ୍ରାରେ ଗରମ ହବାରୁ ମୁଁ ବାହାରୁକୁ ବାହାରିନି ପ୍ରାୟତ ଚାରିଟା ବେଳେ ବାହାରକୁ ଯିବା ଯିବି। ଗଲା ପରେ ବହୁତ ପିଲାମାନଙ୍କୁ ଡାକି ଗୋଟେ ଗଛ ତଳେ ଆମେ ସବୁଦି।